ହ୍ୟାଲୋ! ମ୍ୟାଡ଼ାମ୍ କେମିତି ଅଛନ୍ତି?
ଭଲ ଅଛି। ଆପଣ ଭଲ ଅଛନ୍ତି?
ଆଜ୍ଞା, ଜ୍ଞା, ଆପଣଙ୍କ ଦେହ ପାହା ଭଲ ଅଛି ତ? ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା, ସବୁ ଭଲ ଅଛନ୍ତି ଘରେ। ଆପଣ ଭଲ ଅଛନ୍ତି?
ଆଜ୍ଞା, ବହୁତ ଭଲ ଅଛି। ସନ୍ଧ୍ୟା ହେଲେ ମ୍ୟାଡାମ୍, ମୁଁ ଭଲ ଅଛି। ଦିନ ଖରାରେ ମୁଁ ଟିକେ ଭଲ୍। ଆଉ, ସେମିତି ଏଇ ତାପମାତ୍ରାକୁ ତ ଖାଲି-ଇ ସବୁବେଳେ ମ, ଆଉ କିଛି ନହେଲେ ନାହିଁ ନର୍ମାଲ। ଆପଣଙ୍କ ଏୟାର ରେବି ସେଇ ଜିନିଷ ସ
ଆଉ ସେଇୟାକୁ ତ ଅଛି, କଣ କରିବାଉ! ନିଜ କାର୍ଯ୍ୟକୁ ତ କରିବାକୁ ପଡୁଛି।
ହଁ ସେଇଟା । ଆଉ ଖିଆ ପିଆ ମ୍ୟାଡାମ୍ କଲେଣି?
ହଁ, ଏବେ ଯାଇଥିଲି ବାହାରକୁ ଟିକେ ଚା' ପିଇକି ଆସିଲି।
ଆଜ୍ଞା, ଆଜ୍ଞା ମ୍ୟାଡ଼ାମ୍ ଫ୍ରି ଅଛନ୍ତି ତ ଏବେ?
ଆଜ୍ଞା।
ହଁ ବର୍ତ୍ତମାନ ଗୋଟେ ଯୋଉ ସିଚୁଏସନ୍ ଲାଗିଛି, ମାନେ ୟୁଜ୍ ଅଫ୍ ଫୋନ୍। ଫୋନ୍ ର ବ୍ୟବହାର, ଡିଫରେଣ୍ଟ ଡିଫରେଣ୍ଟ କ୍ଷେତ୍ରରେ-ଏ ଯଉ ଆମେ ଯୁଜ୍ କରୁଛେ, ଯଉ ଶିଶୁମାନେ ୟୁଜ୍ କରୁଛନ୍ତି, ଯୁବକ ପିଢି ମାନେ ୟୁଜ୍ କରୁଛ ଏବେ। ଏ ଯଉ ବୟସ୍କ ଲୋକମାନେ ୟୁଜ୍ କରୁନି, ତାହା ସେଟା କେତେ ଦୂର୍ ପଜିଟିଭ୍ ଆଉ ନେଗେଟିଭ୍? ଠିକ୍ ଆଉ ଭୁଲ୍ ଇମ୍ପାକ୍ଟ ପକଉଚଛି ଲୋକ ଉପରେ। ସେଇ ବିଷୟରେ ଟେ ମ୍ୟାଡାମ୍ କଥା ହବା। ଯେ
ଆଜ୍ଞା, ଆଜ୍ଞା।
ଗୋଟେ ସିଚୁଏସନ୍ ହେଲା ମ୍ୟାଡମ୍ ଏବେ ବର୍ତ୍ତମାନ, ଛୁଆ ମାନଙ୍କୁ ମୋବାଇଲ୍ ୟୁଜ୍ କରିବାକୁ ଯଉ, ଦିଆ ହେଇଯାଉଛି। ଯେମାନେ ଘରେ-ଏ ମାନେ ସେଇଟା ବର୍ତ୍ତମାନ ମଡ଼ର୍ଣାଇଏସନ୍ ହେଇଗଲାଣି ଆମର। ଇଏ ଆମର, ମୋବାଇଲର, ଆଉ କମ୍ପୁଟରର ଆଉ। ପଢାପଢି କଲେଣି ପିଲା। ତ ତାଙ୍କୁ ୟୁସ୍ କରିବା ଦରକାର। ଯେ ସେମାନେ ହୋ, ଯୋଉ ନେଟୱାର୍କ ୟୁସ୍ କରିବେ, ମୋବାଇଲ୍ ୟୁସ୍ କରିବେ କିନ୍ତୁ ତାର ଯଉ ନେଗେଟିଭ ୟୁଜ୍ ହଉଛି ବହୁତ। ମାତ୍ରାରେ ରିଲ୍ସ କରିଆ, ଛୋଟ ଛୋଆ ମାନଙ୍କୁ ମାନେ କାମ ଅଛି, ମାଁ ମାନଙ୍କର, ବାପା ମାନଙ୍କର ତାଙ୍କେ ଦେଇଦିଅଛନ୍ତି ଯେ ଛୁଆଙ୍କୁ ମୋବାଇଲ୍ ତୁ ବସିକି ଦେଖୁଥା। ତ ସେଇଟା ବହୁତ ମା ତ୍ରାରେ ପିଲାଙ୍କର ଯୋଉ ମାନସିକ ସ୍ଥିତିକୁ ଚେଞ୍ଜ କରୁଛି, ସେମାନେ ବି ଯା କରିଯାଉଛନ୍ତି। ଏମିତି ବର୍ତ୍ତମାନ ଏବେ ଗୋଟେ ସିଚୁଏସନ୍ କହୁଛି, ମୁଁ ମୋ ନିଜ ଭଉଣୀ ଯା ମାନସିକ କଥା କହୁଛି ମୁଁ ପାଠ ପଢଉଥିଲି କାଲି ସନ୍ଧ୍ୟା ବେଳେ ତାକୁ ପଚାରଲ ଲେ ଆଉ ଏ ଫର୍ କଣ ବି ଫର୍ କଣ ସେ ଛୋଟ ଛୁଆ ଟା ସେ କହୁଛି ଏ ଫର୍ ଆରେ ବାବରେ, ବି ଫର୍ ବାଇଗନ୍। ସି ଫର୍ ଚାଲୋ ମାନେ ଏ ଗୋଟା କଣ ମୋବାଇଲ୍ ଆଡେକଟେଡ୍, ରିଲସ୍ ଆଡେକ୍ ତେ ତ ଏଇ ହେଲା ବହୁତ ଦୂର୍ ଖରାପ ପକଉଛି ପିଲାମାନଙ୍କ ପ୍ରତି। ତ ଏଇଟା ଆପଣଙ୍କର ମତାମତ କଣ ?
ପ୍ରଥମେତ ଯେମିତି କିି ଆପଣ କହିଲେ କି ଶିଶ୍ ଶୁ ମାନେ ଆମେ ଜାଣିଛୁ ଯେ ଶିଶୁ ମାନଙ୍କର ଯୋଉ ଅଛି ଆମର ବିକାଶ ଏବଂ ଅଭିବୃଦ୍ଧି ତାହା ଏଇ ଆମର ଶିଶୁ ଅବସ୍ଥାରେ ବହୁତ ପରିମାଣରେ ଥାଏ। ତାପରେ ଆପଣଙ୍କର ମସ୍ତିଷ୍କର ଅ, ଅଭିବୃଦ୍ଧ ଦିଧା ବା ବିକାଶ ଏଇ ସମୟରେ ଅଧିକ ପରିମାଣରେ ବଢିଥାଏ। ଯଦି ତାଙ୍କୁ ଆମେ ଗୁ ଟେ ଯାନ୍ତ୍ରିକ ବା ଗୋଟେ ମେସିନ୍ ଦ୍ଵାରା କବଳିତ କରିବାକୁ ଚାହିଁବା ତାଲେ ସେ ମେସିନ୍ ଟା ଆମ ଦ୍ବାରା ଉଁ, ତିଆରି। ଆମେ ତାକୁ ଯେତିକି ପ୍ରମ୍ ଦେଇଥିବା ସେତିକି ହିଁ କାମ କରେ। ତ ତାହା ଦ୍ଵାରା ସେମାନେ କବଳିତ ହେଇକି ରହିଯାଉଛନ୍ତି। ଯେତିକି ଆପଣ ଦେଖିଥିବେ ପିଲାମାନେ ସକାଳୁ ଉଠିଲେ ଖାଦ୍ୟ ଖାଇବା ପାଇଁ ତାଙ୍କୁ ମୋବାଇଲ୍ ର ଆବଶ୍ୟକ, ଖାଦ୍ୟ ଦେଖି ଦେଖିଆ ଖାଇବେ। ଦେନ୍ ସେଥିରୁ ସେ କିଛି ଶିଖନ୍ତୁ ନ ଶିଖନ୍ତୁ ଅ, ଏନି ଟାଇମ୍ ଦେ ଖନ୍ତି, ବୁଝନ୍ତିନି ସେମାନେ ବହୁତ ଜିନିଷ, କିନ୍ତୁ ଅଁ, ମାନେ ସବ ବୁବେଳେ ଯେହେତୁ ଦେଖୁଛନ୍ତି ତାଙ୍କର ଆଉ କୌଣସି ଦିଗରେ ଯେମତି କି ଆମେ କହିବା ଗୋଟେ ତାଙ୍କର ଅଛି ଏ ଆମର ମଟର ସାଇକେଲ ଟା ପିଲାମାନ ତାଙ୍କ ହାତ ଗୋଡ ଯୋଉ କୋଡିନେସନ୍ ବନେଇ ବା କିନ୍ତୁ ତାଙ୍କର ସେଇଟା ହୁଏ ନାହିଁ। କାରଣ ସେ ସବୁବେଳେ କଣ ନା ଗୋଟେ ଠି ସ୍ଥିର ହେଇକି ରହି ଯାଉଛନ୍ତି। ତ ତା ମାନେ ପ୍ରଭାବ ତାଙ୍କ ଉପରେ ପଡୁଛି, ତାଙ୍କ ଜୀବନ ଉପରେ ପଡୁଛି, ତାଙ୍କର ବିକାଶ ହେଇପାରୁ ନା। ହେଇପାରୁ ନାହିଁ ବୋଲି ଆମେ କହିପାରିବା। ଦେନ୍ ଆଉ ଗୋଟେ ଜିନିଷ ଷ ଯେମିତିିକି ଆପଣ କହିଲେ ପିଲାମାନଙ୍କୁ ମୋବାଇଲ୍ ରେ ଅଭ୍ୟାସ ସୋ ଅଁ, ଅଳ୍ପ ପରିମାଣ ତାଙ୍କୁ ଜାଣିବା ଦରକାର। ହଁ ଆପଣଙ୍କ ସହିତ ଏଇଥିରେ ମୁଁ ମାନେ ସହମତ ହେଇପାରିବି ଯେ ପିଲାମାନଙ୍କୁ ଜାଣିବା ଦର୍
ଏ ବିଭିନ୍ନ ଯନ୍ତ୍ର ର ବ୍ୟବହାର କରୁଛନ୍ତି ତାଙ୍କ ମାନଙ୍କୁ ସେ ଉନ୍ନତ କରିପାରିବେ ଏବଂ ବିଭିନ୍ନ ଜିନିଷ ଶିକ୍ଷଣ କରିପାରିବେ। କିନ୍ତୁ ଅତ୍ୟଧିକ ବ୍ୟବହାର ତାଙ୍କ ଉପରେ ଗୋଟେ ନକାରାତ୍ମକ ପ୍ରଭାବ ପକେଇବ ବୋଲି ମୁଁ ଭାବୁଛି।
ମୁଁ ଏଇଟା ଗୋଟେ ସିଚୁଏସନ୍ ହେଲା ଯେ ଛୁଆଙ୍କର ଉ ଉପରେ ଶିଶୁ ଉପରେ ପ୍ରଭାବ ପଡୁଛି ଏ ବର୍ତ୍ତମାନ ଯୋଉ ଟିନି ଏଜ୍ ଆମର ଅଛି, ଯୋଉ ଆମର ଯୁବପିଢି ଅଛି, ସେ ଆମର ଉଁ, ମାନେ ରହିଲା ଯୋଉ ଟିନି ଏଜ୍ ରେ ଯୋଉମାନେ ପିଲା ବୋର୍ଡ ପରୀକ୍ଷା ଦଉଛନ୍ତି ଦେନ୍ ଚାକିରି ପାଇଁ ପ୍ରିପାରେସନ୍ ହଉଛନ୍ତି ସେଇ ଷ୍ଟେଜ୍ ରେ ମୋବାଇଲ୍ ଟା ମାନେ ନି ଅତ୍ୟାନ୍ତ ଜରୁରୀ ଦରକାର କାରଣ ଆମକୁ ଏବେ ସବୁ ଅନଲାଇନରେ ଉପଲବ୍ଧ ହେଲାଣି ଆମକୁ ଗୁଗୁଲ ରେ ସବୁ ଓଲ୍ ତେବେ କରି ସବୁ ମିଳିଯାଉଚି ଦେନ ଅନଲାଇନ୍ କ୍ଲାସ କରିବାକୁ ପୁଡୁଛିତ ଆମକୁ ନିହାତି ହଣ୍ଡ୍ରେଡ ପରସେଣ୍ଟ ଆମକୁ ଗୋଟେ ମୋବାଇଲି ଦରକାର। ମୋବାଇଲିରେ ହୋଉ ବା କମ୍ପ୍ୟୁଟରେ ହୋଉ ବା ସେ ଯୋଉ କୌଣସି ଆଇକାଡେରେ ହୋଉ ଯାହା ହୋଉ ବଗେରା ବଗେରା। ସେଇଟା ଆମକୁ ୟୁଜ୍ କରିବାର ଅଛି କାରଣ ଆମକୁ ପଢିବାକୁ ହେଲେ ସେଇଟା ନିତ୍ୟାନ୍ତ ଜରୁରି। ତ ପଯେଟିଭ୍ଲି ଆମକୁ କୋଉ ଗୋଟେ ଯୋଉ ଆନ ଫୋନ ଗୋଟେ ଦରକାର ଏଇଥରେ ଫୋନ ହୋଉ କି କମ୍ପ୍ୟୁଟର ହୋଉ ଲାପଟପ କିନ୍ତୁ ତାର ନେଗେଟିଭ ଯିନିସଟା ହେଲା ଯେ ଆମେ ଖାଲି ଯୋଉ ଆମ ପାଖରେ ପଳେଇଆ ଆସିଲା ଫୋନ ଟେ ଛୁଆ ମାନେ ବର୍ତ୍ତମାନ ଯୋ ଯୁବପିଢି ମାନେ ପାଠ ପଢା ଛାଡିକି ସୋସିଆଲ ମିଡିଆର ଇନଫ୍ଲେନସ ସୋସିଆଲ୍ ମିଡିଆ ର ରିଲ୍ସ୍ ବନେଇବା। ଦେନ ଖରାପ ଖରାପ ଜିନିଷ ଦେଖିକି ଖରାପ ଖରାପ ଜିନିଷ ଦେଖିବା ଆଉ ଯୋଉଟା ଶୋଷି ଡେଲି ଆମର ମାନେ ସମାଜକୁ ବୋହୁତ ନେଗେଟିଭ ଇନପାକ୍ଟ୍ ପକୋଉଚି ମାନେ ଯୋଉଟା ଦେଖିଲେ ଶିଖିଲେ ଯେ ସେଇଟା ଆସିକି ଗୋଟେ ରିଲ ଲାଇଫିରେ ୟୁଜ କଲେ। ଯେମିତି ଗୋଟେ ମୁଭି ଆଡିସନ ହେଇକି ମୁଭି ଦେଖିଲେ ତାଙ୍କୁ ଭଲ ଲାଗିଲା ଭିଲିୟାନ ରୋଲ ଟା ଲାଗିଲା। ସେଗୁଡା ଆଡିସନ୍ ହେଇଗଲା ଆସିକି ମାର୍କେଟରେ ଗଣ୍ଡ ଗୋଳ କଲେ। ନହେଲେ କିଏ କଣ ପିଉଥିବାର କି କଣ ଖାଉଥିବାର ଖରାପ ଜିନିଷ ମଦ ଅଭ୍ୟାସ ଦେଖିଲେ ମଦ ପିଉଥିବାର କି ଶୀଗ୍ରେଟ୍ ଟାଣୁଥିବାର ସେଇଟା ଆସିକି ନିଜେ ଟ୍ରାଏ କଲେ ନିଜେ ୟୁଜ କଲେ ତ ଏଇଟା ଗୋଟେ ଷ୍ଟେଜ ରେ ବୋହୁତ ଖରାପ ତାଙ୍କୁ ଯୁବପିଢି ପକେଇ ପକେଇ ଚାଲିଚି ଆଉ ଯୁବପିଢି ଖରାପ ହେଇ ହେଇ ଆଉଥିଲି କେତେ ମାନେ ଯୁବପିଢି ଯେ ଏଇ ଯୋଉ ରିଲ୍ ଆଟୁଡେଡ୍ଡମ୍ ମେଣ୍ଟାଲି ବି ଯୋଉ ଷ୍ଟେବୁଲ୍ ହୋଉନାହାନ୍ତି ମେଣ୍ଟାଲି ଖରାପ ହେଇଯାଉଚନ୍ତି। ଏମିତିଆ ବି ସିଚୁଏସନ୍ ପଳେଇ ଆସିଲାଣି ତ ଏଇ ସିଚୁଏସନ୍ ନେଇକି ଆପଣକୁ କଣ ଲାଗୁଚି।
ହଁ ଆପଣ ଯେପରିକି ବର୍ଣ୍ଣନା କଲେ କି ଆପଣ ଜେମିତି କହିଲେ ଯେ ପିଲାମାନେ ବର୍ତ୍ତମାନ ସମୟରେ ତ ଆମର ଯୁବପିଢି ମାନେ ବର୍ତ୍ତମାନ ସମୟରେ ମୋବାଇଲ ସହିତ ବୋହୁତୁ ସଂଲଗ୍ନ ତାଙ୍କର ବିନା ମାନେ ଆମେ ବର୍ତ୍ତମାନ ସମୟରେ କହିପାରିବା ଯେ ଗୋଟେ ସମୟରେ ବା ଗୋଟେ ଓଳା ଆମେ ଖାଦ୍ୟ ନ ଖାଇକି ବଞ୍ଚି ପାରିବା। କିନ୍ତୁ ଗୋଟେ ଟାଇମ୍ ଯଦି ଆମ ପାଖରେ ମୋବାଇଲି ନାହିଁ। ହେଲେ ଆମେ ବଞ୍ଚି ପାରିବା ନାହିଁ ବୋଲି ସେଇଭଳିଆ ଆମକୁ ଲାଗୁଚି ମାନେ ଆଗରୁ ବି ଆମ ଜୀବନ ବିନା ମୋବାଇଲ୍ ରେ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ମୋବାଇଲ୍ ରେ ଏମିତି ଗୋଟେ ଯୋଉ କହନ୍ତି ଅତ୍ୟାଆବଶ୍ୟକ ଜିନିଷ। ତ ଭାବରେ ଆମର ଗଣତିରେ ଅଛି ତ ସେ ସମୟରେ ଯୁବପିଢି ମାନେ ତାର ହଁ ବ ଯଦି ପ୍ରଯୁପ୍ତ ପରିମାଣରେ ଉପଯୋଗ ନ କରିବେ ତାହେଲେ ତାର ନକାର ନୁକ ପ୍ରଭାବ ଆମ ଜୀବନ ଉପରେ ପଡିବ ଯେମିତିକି ଆପଣ କହିଲେ ଯେ ସେମାନେ ବିଭିନ୍ନ ପ୍ରକାର ଆମର। ଅସାମାଜିକ କାର୍ଯ୍ୟକ୍ରମରେ ଲିପ୍ତ ରହୁଛନ୍ତି। ବା ଆମେଙ୍କ ଉପରେ ଆଉ କଣ ଯୋଉ ବିଭିନ୍ନ ପ୍ରକାର ଯୋଉ ଆସୁଛି ଖେଳ ଗୁଡିକ ଯୋଉମାନୋନ କି ଆମେ କ କରିବା କି ଡିଜିଟାଲ ଖେଳ ଗୁଡାକ ସେଥିରେ ସେମାନେ ଲାଗି ରହିବା ଫଳରେ ତାଙ୍କର ମେଣ୍ଟାଲି ସେମାନେ ଡିପ୍ରେସ ରହୁଛନ୍ତି ଯଦି କେତେବେଳେ ନ ଖେଳି ପାରୁ ଛନ୍ତି ଅ ବା ଜୋ ଯାଟି ଆମେ କହି ପାରିବ ଜୋଆଡିଆ ଜିନିଷ ଅ ଯୋଉ ଗେମ୍ ଗୁଡାକ ଅଛି ବା ଆମର ଖେଳ ଗୁଡାକ ଅଛି। ସେଥିରେ ସେ ଲିପ୍ତ ରହୁଛନ୍ତି ଏବଂ ତାଙ୍କର ଅ ଯୋଉ ଭଲ ହେଲା ଯାଆକରୁଚନ୍ତି ମଧ ସେ ସେଠିକି ନା କଣ କରୁଚିନ୍ତି ନା ହରାଇଥାନ୍ତି ସେଗୁଡି କ ବିଭିନ୍ନ ପ୍ରକାରର ସମସ୍ୟାର ସେ ସମ୍ମୁଖୀନ ହୋଉଚନ୍ତି। ତଥାପି ଆମେ ତ ଦେଖିବା ଗୋଟେ ଯଦି ମଦୁଆ ଗୋଟେ ଏମିତିଆ ହେଇଡାଉଛି ବା ଆମଁ କହୁଛେ ମୁଣ୍ଡ ଆଉ ଗୋଟେ ପଟେ ତାର ଟେଲ ଅଛି ତ ସେଇଭଳିଆ ଏଇ ମଲ ବିଭିନ୍ନ ପ୍ରକାରର ଉପଯୋଗିତା ଅଛି ଏବଂ ଉପଯୋଗିତା ଅଛି ଆମତି ଉପଯୋଗିତାକୁ ବେସି ଧ୍ୟାନ ଦବା ତାହେଲେ ଆମ ଉପରେ ଭଲ ପ୍ରଭାବ ପଡିବ
ମ୍ୟାଡାମ ଠିକ୍ କହିଲେ ଯେ ଯେ ଆମକୁ ଫାଷ୍ଟ କଥା ସଚେତନ କରିବାର ଅଛି ଲୋକଙ୍କୁ ପିଲାଙ୍କୁ ବୁଝେଇବାର ଅଛି ଯେ ମୋବାଇଲ ପଜେଟିଭ୍ ୟୁଜକରନ୍ତୁ ଆଉ ଯୋଉ ତ ସୋସିଆଲ ଇନଫ୍ଲଏନ୍ସ ହେଇ ଅସାମାଜିକ ଯୋଉ କାମ କରୁଛନ୍ତି ତାଠୁ ଦୂରକୁ ନିଅନ୍ତୁ ଠିକ୍ ଅଛି ସେଇଟା ଯୁବପିଢି ଉପରେ ଠିକ ମାନେ କେତେଟା ଜାଗାରେ ତ ନେସେସିଟି କେତେଟା ଜାଗାରେ ବି ଖରାପ ଇମ୍ପେରସ ପକଉନାହିଁ ଆଉ ଗୋଟେ ଯ ଆମର ସୁଜସନ ଆସିଲା ଯେ ବୃଦ୍ଧା ଅବସ୍ଥାରେ ହେଲା ଯେ ମାନେ ସମ ତ ଏଜୁକେଟେଡ୍‌ ନୁହଁ ସମସ୍ତେ ମୋବାଇଲି ୟୁଜକରୁନାହାନ୍ତି ବର୍ତମାନ ସେ ସନ୍ରେ ଯଉ ସେଇ ଯୋଉ ପୁରୁଣା କାଳର ଲୋକମାନେ ମୋବାଇଲ ୟୁଜ୍ ସେତିକି ଆଣ୍ଡଏଡରୁ ଜାଣିନାହାନ୍ତି ସେଇ ଲୋକ ମାନେ ବହୁତ ଠକେଇରେ ଶିକାର ହଉଛନ୍ତି ତାଙ୍କୁ କିଏ ଗୋଟେ ଫୋନ୍ କଲା ଯେ ଆପଣଙ୍କୁ ଗୋଟେ କିଛି ପଇସା ଆସିଛି ଆପଣଙ୍କୁ ଗୋଟେ ଗିଫ୍ଟ ଭାରତରେ ମିଳିସି ଆପଣ ଫୋନ ପେଏରେ ସେଇଟା ଏ ମାରି ଦିଅନ୍ତୁ ଓଟି ପି ଟା ଦେଇଦିଅନ୍ତୁ ପଇସା ଦେଇ ଦିଅନ୍ତୁ ତ ସେଇଟା ଗୋଟେ ଫୋନ୍ ୟୁଜ ରୁ ଗୋଟେ ଗଲତ ୟୁଜ୍ଲା ଯେ ସେମାନେ କିପଡ ଫୋନ୍ ୟୁଜକରୁଥିଲେ ତାଙ୍କୁ କିଛି ପ୍ରବ୍ଲେମ୍ ପୁନଥିଲା ଫୋନ ଫେଏ ୟୁଜ୍ କରିନଥିଲା କି ଗୁଗଲ ପେୟଜ୍ କରିନଥିଲେ କିନ୍ତୁ ବର୍ତ୍ତମାନ ଯଦି ସେଇଟାକୁ ୟୁଜ୍ କରିକି ସେମାନେ ସେମାନଙ୍କର ମାନେ ମନି ଟା ଲସ୍ ହଉଛି ଦେ ନେ ଅଲଗା ଅଲା କିଛି ବାଉଛି ଯୋଉ ଫଟୋ ଭିଡିଓ ଲିକ୍ ହଉଛି ତ ସେଇଟା ବହୁତ ଇମ୍ପାକ୍ଟ ପଡୁଛି ତ ଆମେ ଏମିତି ନୁହେଁ ଯେ ଫୋନ କୁ ୟୁଜ କରିବା ନାହିଁ କି ଫୋନ ୟୁଜ କରିକି ଖରାପ ରେ ପଡିବ ତ ସେଇଟା ବି ସ ତରୁ କରିବାର ଅଛି ସଚେତନ ହବାର ଅଛି ତ ଏଇ ସିଚୁଏସନ ଉପରେ ଆପଣଙ୍କର କଣ ମତାମତ ଅଛି
କହିଲେ କି ପ୍ରଥମେ ଗୋଟେ ଆମର ସାଇବର କ୍ରାଇମ ବା ଆମର ଯୋଉଟା କି ଆମେ କହୁଛେ ବର୍ତ୍ତମାନ୍ ସମୟରେ ଡିଜିଟାଲ ନେଟୱାର୍କ କୁ ବ୍ୟବହାର କରିିକି ବହୁତ ସାରା ଅପରାଧିକ କାର୍ଯ୍ୟକ୍ରମ ବଢିବାରେ ଲାଗିଛି ଯେମିତି କିି ଆମେ କହିପାରିବା ହଁ ଅନ୍ଲାଇନ୍ ମା ଧାମରେ ବର୍ତ୍ତମାନ ଠକେଇ ହଉଛି ପଇସା ନେଇ ଯାଉଛନ୍ତି ବା ଆମେ କହିପାରିବା ବିଭିନ୍ନ ପ୍ରକାର ଆମର ଯୋଉ ତଥ୍ୟ ଅଛି ତାକୁ ମଧ୍ୟ ଚୋରେଇକି ନଉଛନ୍ତି ତ ସେ ପରିପ୍ରେକ୍ଷୀରେ ଯେତେବେଳେ ଆମେ କହୁଛେ ଜଣେ ବୃଦ୍ଧା ତାଙ୍କର ହଁ ଯୋଉ ଆମର ଆଣ୍ଡ୍ରଏଡ ଫୋନ ର ବ୍ୟବହାର କରୁଛନ୍ତି ତ ତାଙ୍କ ପାଖରେ ଥିବା ତାଙ୍କର ଶିକ୍ଷିତ ତ ଯଦି ଆମେ କହିପାରିବ ସନ୍ତାନ ମାନେ ଏଥିପ୍ରତି ଟିକେ ଧ୍ୟାନ ଦେବେ ଯେମିତିକି ତାଙ୍କୁ ଆମର ଯୋଉ ବିଭିନ୍ନ ପ୍ରକାରର ଯୋଉ ଇନଫରମେସନ ବା ତାଙ୍କର ଡାଟା ଅଛି ମୋବାଇଲ ରେ ତାକୁ ସେକ୍ୟୋର କରିକିବେଳେ ବେଳେ ରଖାଯିବ ତାର ଏଠି ସେଟିଙ୍ଗ କୁ ସେ ଟିକେ ଧ୍ୟାନ ଦେବେ ତ ଏହାକୁ ଗୋଟେ ପ୍ରଭାବ ପକେଇ ପାରିବ ଆଉ ଗୋଟେ ଟିଏ କଥା ହେଲା କି ଆମେ ଏମିତି କହିଲେ ଯୋଉ ଠକେଇ ହଉଛି ଅନଲାଇନ ମାଧ୍ୟମରେ ତ ଆମେ ତ ଆକୁ ପୁରା ରୋକି ପାରିବାନାଇଁ କିନ୍ତୁ ବିଭିନ୍ନ ସମୟରେ ଆମେ ଦେଖିଛେ ଯେ ଆମର ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଉ ଅଛି ତା ମ ସେ ମଧ୍ୟ ଏଥିରେ ପୁରା ଆମେ କହିପାରେ ମୁଖ୍ୟତଃ ଭା ଯୋଉ ଅଂଶଗ୍ରହଣ କରି କି ବିଭିନ୍ନ ସମୟରେ ସତର୍କ ଆଉ ସଚେତନତା ର ମେସେଜ ଗୁଡାକ ପଠଉଛି। ତ ବା ସନ୍ଦେଶକୁକୁ ଆମକୁ ପଠଉଛି ତ ଏ ସନ୍ଦେ ବେଶ୍ ଜାଣିଲା ପରେ ମଧ୍ୟ, ଲୋକମାନେ ଯଦି ଏମାନେ ନିଜେ ଟିକେ ସତର୍କ ହେବେନି କିଏ ଯେତେବେଳେ ପଚାରୁଛି ଆପଣଙ୍କ ମୋବାଇଲ୍ କୁ କଣ କୋଉଟା ଆସିଷ୍ଟ ଦେବେ ତ ତାହେଲେ ଏଇ ଅର୍ଥ ରେ ସେ କହିପାରିବା, ଅଛି ବିଭିନ୍ନ ପ୍ରକାର ଆମର ନିହାତି ଯୋଉ ଅଛି ଲସ୍ ଭୋଗ କରିବେ।
ତ ମ୍ୟାଡମ୍ ଏଇଟା ଆମେ କନ୍କ୍ୟୁଜ୍ କଲେ ଯେ ଆମକୁ ଫୋନ୍ ର ତ ୟୁଜ୍ ଦରକା ତା ଇଣ୍ଟରନେଟ୍ ରେ ୟୁଜ୍ ଦରକାର୍ ଆମ କୁ ୟୁଜ୍ କରିବାର ଅଛି। କିନ୍ତୁ ଯୋଉ ତାର ବ୍ୟାଡ୍ ଇଉଜ୍ ହୋଉଛି ଯୋଉ ବ୍ୟାଡ୍ ଇମ୍ଫାକ୍ଟ ପଡୁଛି ସେ ଯୋଉ ଖରାପ୍ ସମାଜକୁ ଯୋଉ ପଡୁଛି। ତାକୁ ଦୂରେଇବାର ଅଛି। ସଚେତନ ରହିବାର ଅଛି। ଅନ୍ୟକୁ ସଚେତନ କରିବାର ଅଛି।
ଆଜ୍ଞା। ଯେତେବେଳେ ଯୋଉ ପରିସ୍ଥିତିରେ ଆମକୁ ଦରକାର, ମୋବାଇଲ୍ ଯାହା ଆମକୁ ଭଲ ଭାବରେ ପ୍ରଭାବିତ କରୁଛି, ତା ପାଇଁ ଆମେ ବ୍ୟବହାର କରିବା, ଯେମିତି କିି ଆମକୁ ମନୋରଞ୍ଜନ ଦୋଉଛି ତାକୁ ବ୍ୟବହାର କରିବା ଆମକୁ ପାଠ ପଢାରେ ସାହାଯ୍ୟ କରୁଛି ତା ପାଇଁ ଜାଣିବା। ବା ଆମକୁ ବିଭିନ୍ନ ପ୍ରକାର ତଥ୍ୟ ପାଇବା ପାଇଁ ସାହାଯ୍ୟ ଏମିତି ହୋଉଛି, ସେଥିପାଇଁ ବ୍ୟବହାର କରିବା, କିନ୍ତୁ ଅନ୍ୟାନ୍ୟ ଯୋଉ ଜିନିଷରେ ଆମେ ତାକୁ ଟିକେ ଆଭଏଡ୍ କରିବ ଆଉ।
ଠିକ୍ କଥା କହିଲେ ମ୍ୟାଡମ୍ ଏଇ ଜିନିଷକୁ ନେଇକି ଆମକୁ ଭଲ ଲାଗିଲା ଏଇ ଉପରେ ଚର୍ଚ୍ଚା କଲେ ଗୋଟେ। ଧନ୍ୟବାଦ ମ୍ୟାଡମ୍ ଆପଣଙ୍କୁ।
ଆଜ୍ଞ ଆଜ୍ଞା।